ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
କେମିତି ଅଛନ୍ତି?
ଆଜ୍ଞା ମୁଁ ତ ସୁସ୍ଥ ସବଳ ଅଛି ଆପଣ? ଆପଣ କେମିତି ଅଛନ୍ତି?
ହଁ ମୁଁ ବି ସୁସ୍ଥ ସବଳ ଅଛି।
ଆଚ୍ଛା।
କଣ ଖାଦ୍ୟ ଖାଇଛନ୍ତି?
ମୁଁ ଖାଇଛି ଆମର ଏଇଠି ପାଖରେ ଗୋଟେ ବରା ବରା ଦୋକାନ ଅଛି ସେଇଠି ବରା ଆଉ ଘୁଗୁନି ଭଲ ହୁଏ। ସେଇଠୁ ବରା ଘୁଗୁନି ଆଉ ଯାଇ ବରା ଆଣିକିରି ମୁଁ ଆଉ ମୋ ଭଉଣୀ ଆଉ ମୋର ସଖା। ମିଶିକରି ଖାଇଲୁ।
ଓହୋ ଭଲ ଆଉ।
ଆପଣ କଣ ଖାଇଛନ୍ତି?
ମୁଁ ବି ମଧ୍ୟ ସେମ ସମାନ ଜିନିଷ ଖାଇଛି ବରା ଆଉ ଘୁଗୁନି ଖାଇଛି।
ଓହୋ।
ଆଜ୍ଞା ହଁ ଏଇ ପାଗକୁ ବରାଟା ହିଁ ଭଲ ଲାଗେ।
ଆଜ୍ଞା। ଆଉ ବରା ଟା ଭଲ ଲାଗିଲେ କଣ ହବ? ହ ଆଜିକାଲି ତ ଏବେ ତ ମାନେ ଏଠି ତ ଆମର ଟିକେ ଗାଁ ଗାଁ ବୋଲି ଟିକେ ଭଲ ବରା ମିଳୁଛି। ନହେଲେ ବରାରେ ତ କେବଳ ସୁଜି ମିଶେଇ ଦଉଛନ୍ତି ପ୍ରବଳ ମାତ୍ରାରେ ଯାହା ପାଇଁ ବରାର ସ୍ଵାଦ ବି ମାନେ ଆଉ ଭଲ ଲାଗୁନି। ଖାଇବା ପାଇଁ। ଆଜ୍ଞା ଆଉ। ଆଉ ଆପଣଙ୍କର ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି ସବୁ ଦୂରଦର୍ଶନ ଦେଖୁଛନ୍ତି।
ଓହୋ ଆଉ ଆପଣଙ୍କର ପାଠ ପଢାପଢି?
ପାଠ ପଢା ପଢି ଚାଲିଛି ମୁଁ ବର୍ତ୍ତମାନ ବୃକ୍ଷର ରୋପଣ ବିଷୟରେ ଟିକେ ଦେଖୁଥିଲି। ବୃକ୍ଷରୋପଣ ଅ ବୃକ୍ଷର ମାନେ ବୃକ୍ଷ ହ୍ରାସ ପାଇଲେ କେତେ ଅସୁବିଧା ଆମକୁ ହଉଛି। ଜଙ୍ଗଲ କ୍ଷୟ ହେଲେ କେତେ ଅସୁବିଧା ହଉଛି।
ଆଜ୍ଞା ଜଙ୍ଗଲ ଖେଳ ହେଲେ ତ ବହୁତ
କିଛି ନ କଲେ ବି ଆମେ ପ୍ରତି ସପ୍ତାହରେ ତିନୋଟି ବୃକ୍ଷ ଲଗେଇବାକୁ ମାନେ ଯଦି ସେମିତି କିଛି। ଆସନ୍ତା। ପ୍ରତି ସପ୍ତାହରେ ସବୁ ଲୋକ ତିନୋଟି ବୃକ୍ଷ ଲଗାନ୍ତେ। ତ କେତେ ସୁନ୍ଦର ହୁଅନ୍ତା।
ହୁଁ ଲଗେଇଲେ କଣ ହବ? ଆ ଆମର ଯେଉଁ ଏଇ ଆଖପାଖରେ ମା ମାନେ ମୁଁ ଆମ ଗାଁ କଥା କହୁଛି, ଆମ ଗାଁ ର ପାଖରେ ଗୋଟେ ମୁଣ୍ଡା ସାହି ଅଛି ହେଲା, ସେମାନେ କଣ କରୁଛନ୍ତି। ଛନ୍ତି ନା ମାନେ ତାଙ୍କର ଆବଶ୍ୟକତା ମ ମେଣ୍ଟେଇବା ପାଇଁ ବୃକ୍ଷରୋପଣ ବହୁତ ପରିମାଣରେ କରୁଛନ୍ତି, ଯେମିତିକି ତାଙ୍କର ଘର ତାଙ୍କର ଚାଳିଆ ତିଆରି କରିବା ପାଇଁ।
ନାଇ ନା ବୃକ୍ଷ ହଁ ସେ ବୃକ୍ଷ ଗୁଡାକୁ କାଟି ଦଉଛନ୍ତି।
ହୁଁ ତାପରେ ନି ଯେ ଚଳିବା ପାଇଁ ଚନ୍ଦନ କାଠ। ଆଉ ମାନେ ବହୁତ ବହୁତ ପ୍ରକାର ଗଛ କାଟିକିରି। ସେମାନେ ନିଜେ ଚଳୁଛନ୍ତି, କିନ୍ତୁ ସେମାନେ।
ଆଜ୍ଞା ଖାଲି ଶ୍ ସେ ସେମାନେ ନୁହଁ ଆମର ଯେତେକ ବି ଇ-ଏ-ଏ ଜିନିଷ ଆମର ଜାଗା ବାଡିଠୁ ଆରମ୍ଭ କରି ବର୍ତ୍ତମାନ ତ ବହୁତ ଜାଗାରେ ମୁଁ ଦେଖୁଛି। ଅ ଗଛ କୁ ସବୁ କାଟିି କି ହାଣ କିି ସେଇ ଜାଗାରେ। ଅ ମାଟି ପକେଇକି ସେଟାକୁ ପ୍ଲଟ କରିକି ବିକୁଛନ୍ତି ଲୋକମାନେ।
ଓ ବେସରକାରୀ ଜାଗା।
ନାଇଁ ନାଇଁ ନିଜ ପର୍ସ ଜାଗା ଆବଶ୍ୟକ, କିନ୍ତୁ ଗଛ ଗୁଡାକ ଗଛ ଗୁଡାକ। କାଟିବାଟା ସେଇଟା ତ ଗୋଟେ ଭୁଲ।
ଭୁଲ ଜିନିଷ।
କଣ କରିହବ ଯାହା ଜରୁରତ ରେ ଯିଏ କରୁଛନ୍ତି ଯାହା।
ଆଜ୍ଞା।
ଆଜ୍ଞା
ଆଉ ଆପଣଙ୍କର ଚାଷ ସବୁ ଆରମ୍ଭ ହେଲାଣି ମାନେ ହଳ ତ ସରିକି ଏବେ ସବୁ ବି ନ ପିବା ସମୟ କେମିତି କଣ ବିହନ ଫିହନ ପଡୁଛି ହଁ
ଆମର ଆକ୍ଚୁଲି ହ ମୁଁ ସତ କହିବାକୁ ଗଲେ ଆମର ଯେତେକ ଚାଷୀ ଜାଗା ଅଛି ମୁଁ ସେ ବିଷୟରେ ଟିକେ କି ବୁଝାବୁଝି ଏତେ କରେନି
ଓ ହୋ
ଆଜ୍ଞା
ନାଇଁ ଆମର ଯୋଉ ଆମର ବିଲ ଯେଉଁ ଅଛି ସେଥିରେ ଆମର ମୁଗ ବି ଧାନ ଗହମ ମା ପଡ଼ିଆ ଜ ଏଇସବୁ ହୁଏ ହ୍ୟାଲୋ
ଆଜ୍ଞା
ଆଜ୍ଞା ତ ଏବେ ଆମର ହଳ ବୁଲି ଯାଇଛି ଯେ ହଳ ବୁଲିକିରି ଆମର ଏବେ ଲାଗିଛି କଣ କ କହିଲେ ଧାନ ପଡିଛି ଧାନ ଆଉ ତାପରେ ଧାନ ହେଇ ଆସିଲା ବେଳକୁ ଉପାଡିଆ ପୂର୍ବରୁ ତା ପୂର୍ବରୁ ଡେ କହିଲେ ମୁଗ ପଡେ ମୁଗ ଆଉ ବିରି ସେଇ ଧାନ ଭିତରେ ବି ପକେଇ ଦିଅନ୍ତି କେହି କେହି ଆଉ କେହି କେହି ଧାନ ହେଇ ସା ସାରିବା ପରେ ହଳ କରିକିରି ବି ପକାନ୍ତି
ଆଜ୍ଞା ଆଉ ରଜ ଆପଣଙ୍କର କେମିତି କଣ କଟିଲା
ରଜ ମୋର ହ ବହୁତ ଭଲ କଟିଲା। ଆମ ଘରକୁ ଆସିଥିଲେ। ଆମର ବନ୍ଧୁ ବାନ୍ଧବ ଅ ମାନେ ଆଉ ମୋର ଛୋଟ ବଡ ଭାଇ ଭଉଣୀ ମାନେ ସବୁ ଆସିଥିଲେ। ବିଭିନ୍ନ ପ୍ରକାର ଭଲ ମି ଏ ବିଭିନ୍ନ ପ୍ରକାର ମିଠା ବି ଆଣିଥିଲେ। ଆଉ ଆମର ଘରେ ଆମ ଜେଜେମା ଯିଏ ବହୁତ ପ୍ରକାର ପିଠ ଠା ବି କରିଥିଲେ ଯେମିତି କିି ପୋଡ ପିଠା।
ରଜ ତିନି ରଜ ରଜ ଯୋଉ ତିନି ଦିନ ଆମେ ପାଳନ କରୁଛି, ସେ ତିନି ଦିନରେ ନା ଗଡାକ କଣ ଜାଣିଛନ୍ତି।
ଆଜ୍ଞା।
ରଜ ତିନି ଦିନ ଯୋଉ ଆମେ ପାଳନ କରୁଛେ। ସେ ତିନିଟା ରଜ ର ନାଁ କଣ ଜାଣିଛନ୍ତି।
ହଁ ଜାଣିଛି ଆପଣ ଜାଣିଛନ୍ତି।
ଆଜ୍ଞା। ପ୍ରଥମ ଦିନ ଟା ହଉଛି ଆମର। ପହିଲି ରଜ।
ପହିଲି ରଜ।
ଦ୍ଵିତୀୟ ଦିନ ଟା ଆମର। ରଜ ସଂକ୍ରାନ୍ତି।
ଆଜ୍ଞା।
ଆଉ ତୃତୀୟ ଦିନ ଟା ଆମର କଣ? କୁହନ୍ତୁ।
ନାଇଁ ମୁଁ ଭୁଲି ଯାଇଛି ଆପଣ କୁହନ୍ତୁ।
ତୃତୀୟ ଦିନ ଟା ହଉଛି। ଆ ପୁର ମନେ ପଡୁନି। ବାଟି ପାଖରେ ଅଛି କହୁଛି। ରୁହନ୍ତୁ ତୃତୀୟ ଦିନ ଟା ଆମର ହଉଛି। ହୁଁ।
ରଜ ଆମର ପାଞ୍ଚ ଦିନ ପାଳନ କରାଯାଏ।
ତୃତୀୟ ଦିନ ତୃତ ତିୟ ଦିନ ତୃତୀୟ ଦିନ ହଉଛି ଆମର।
ଶୁଣନ୍ତୁ ରଜ ଆମର ପାଞ୍ଚ ଦିନି ପାଳନ କରାଯାଏ। ପ୍ରଥମ ଆ ମାନେ ରଜଶାଳା ନାରୀ। ମାନେ ଆମର ଭୂମି ଯିଏ ସେ ରଜ ମା ମା ରଜଶାଳା ରେ ରୁହନ୍ତି।
ଆଜ୍ଞା ମୁଁ ଶୁଣୁଛି ବା।
ହଁ ସେ ରଜଶାଳା ରେ ଯେହେତୁ ରୁହନ୍ତି। ସେଟା ଆମର ପାଞ୍ଚ ଦିନ ପାଳନ କରାଯାଏ ବୁଝିଲେ। ତା ଉପୁରା ପ୍ରଥମ ଦିନ ଙ୍କୁ ସଜବାଜ କୁହନ୍ତି। ହ୍ୟାଲୋ।
ଆଜ୍ଞା ମୁଁ ଶୁଛି କୁହନ୍ତୁ ଆ କଣ?
ପ୍ରଥମ ଦିନକୁ କୁହନ୍ତି ଯୋଉ ଅ କଣ ସଜବାଜ ଦ୍ୱିତୀୟ ଦିନକୁ କୁହନ୍ତି। ଉଁ କହିଲି ରଜ ତୃତୀୟ ଦିନକୁ କୁହନ୍ତି ରଜ ସଂକ୍ରାନ୍ତି ଆ ତାପ ତାପରେ ଚତୁର୍ଥ ଦିନକୁ
ତୃତୀୟ ରଜଟି ହଉଛି ଭୂମିଦାହ
ହ ହ କଣ କହିଲେ?
ଭୂମି ଦାହ
କେତେ ଦିନ ଟା
ତୃତିୟ ଦିନ ଟା
ଆଜ୍ଞା। ତାର ଚ ଚତୁର୍ତ ଦିନ ଟା ହଉଛି ବସୁମତୀ ଗା ତ ଯୋଉଦିନ ଆମର ବସୁମତୀ ମାତା ଆ ମାନେ ହଳଦୀ ଅ ଲଗେଇ ଗାଧାନ୍ତି ତାପରେ ଉ ମାନେ ସଜବାଜ ହୁଅନ୍ତି। ଦେଖ ସେ ଯୋଉମାନୋ ଆମର ଭୂମି ମାତା ହଁ ତ ସେ ଯୋଉ ମାନେ ସଜବାଜ ହେଲେ ତା ପରଠୁ ଆମର ଭୂମିରେ ମାନେ କଣ କହିଲେ ହଳ କରିକିରି ବିହନ ପଡାଯିବ ବିହନ ପଡଲା ପରେ ଆମକୁ କୁ ମାନେ ଭୂମି ମେତା ଭଲ ଫସଲ ଦେବେ ମାନେ ସୁନା ଫସଲ ହଁ କଣ ଉଗାଇବେ କୁହନ୍ତି?
ଆଜ୍ଞା।
ଏଇଟା ହଉଛି ଆମର ପ୍ରା ଉ ଶେଷ ପର୍ଯ୍ୟନ୍ତ ଆଉ।
ଆଉ ଆପଣଙ୍କର ଗାଁ ରେ ରଜ ମହୋତ୍ସବ ହେଇଛି।
ହୁଁ ଆମେ ମାନେ ପ୍ରଥମେ ପ୍ରଥମର ସଜବାଜ ଦିନ ଆମର ଗାଧୁଆ ପାଧୁଆ ଥାଏ। ଆ ତାପରେ ପ୍ରଥମ ରଜ ଯୋଉଟା ସେଦିନ ଝିଅ ମାନ ଆମର ଗାଧାନ୍ତିନି କି ଭୂମିରେ ଚାଲନ୍ତିନି କେବଳ ହଳଦୀ ଲଗେଇକିରି ପୋଛି ହୁଅନ୍ତି। ସୁନ୍ଦର ଦେଖାଯ ଯିବ। ପାଇଁ ହେଲା। ଆଉ ଗରମ ନ ଲାଗିବା। ଥଣ୍ଡା ରହିବା ପାଇଁ କେବଳ ହଳଦୀ ଲଗାନ୍ତି ତାପରେ ହଳଦୀ ଲଗେଇକିରି ଉ ସଜବାଜ ହେଇକିରି ବୁଲନ୍ତି ପିଠା ଖାଆନ୍ତି କୌଣସି କାମ ଝିଅ ମାନେ ନାରୀ ମାନେ କୌଣସି କାମ କରନ୍ତି ନାଇଁ ତାପରେ ଆମର କ ତଳେ ପାଦ ରଖନ୍ତିନି। କଦଳୀ ପଟୁଆରେ ଚପଲ କରିକିରି ସେମାନେ ପିନ୍ଧନ୍ତି ପିନ୍ଧିକିରି ଚାଲନ୍ତି ତାପରେ ରଜ ସଂକ୍ରାନ୍ତି ଦିନ ଝିଅମାନେ ଗାଧାନ୍ତି ତାପରେ ଏମିତି ଆଉ କଣ ଗା ଗାଧୁଆ ପାଧୁଆ କରି କୁକୁମ ଚନ୍ଦନ ଲଗେଇ ନୂଆ ଡ୍ରେସ ପିନ୍ଧି ପୋଡପିଠା ଖାଇ ଦୋଳିରେ ବସି ଝୁଲନ୍ତି ଆଉ।
ଆଛା ହଉ ତାହେଲେ ହଉ ଆପଣ କଣ କ ରୋଷେଇ ବାସ କରନ୍ତୁ ରାତି ହେଲାଣି
ଆଜ୍ଞା ମୁଁ ତ ରୋଷେଇ ଭଲ କରେ
ଆଜି ମୁଁ ବି ଆଜି ଯାଉ ରୋଷେଇ କରିବି।
ଭଲ କଥା ବେଳେ ବେଳେ ମା ମାନଙ୍କୁ ସୁ ସାହାଯ୍ୟ କରିବା ଉଚିତ ମତେ ଭଲ ଲାଗିଲା ଆପଣଙ୍କ ସହିତ କ କଥା ହେଇ ବୋହୁତ ସମୟ ଦେଲେ ମୋ ସାଙ୍ଗରେ
ଧନ୍ୟବାଦ। ଆଜ୍ଞା।